ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
କଣ କରୁଛ? ହ୍ୟାଲୋ।
ଶୋଇଚ?
ତମେ କଣ କରୁଚ?
ମୁଁ ଏ ଖାଇକି ଆସିଲି ଆଉ।
କଣ ଖାଇଲ?
ଆଁ?
କଣ ଖାଇଚ?
ତ ମୋବାଇଲ୍ ଟିକେ ବାଗେକି ରଖ ନେଟୱାର୍କ କମ୍ ହଉଛି। ମୁଁ ଖାଇଲି ଭାତ ହଁ।
ଶୁଭା ଗଲା?
ହଁ ଶୁଭା ଗଲା।
ଆ ନାଇଁ ସେ ବ୍ଲୁଟୁଥ ଟା କନେକ୍ଟ କରିଦେଇଥିଲି ତ।
କାଇଁ କରୁଚ ବ୍ଲୁଟୁଥ ଅରାକ ଶୁଭୁନି ଆଉ ଥରେ ସବୁ ତା ଦେହ ବେକାର କରିକି କିଛି ଲାଭ ନାହିଁ।
ହୁଁ ହୁଁ ଆଉ କଣ ଖାଇଲ କଣ?
ଖାଲି ଭାତ, ଡାଲି, ଭଜା। ଗୋଟେ ଚଟଣୀ ହେଇଥିଲା, ଚିକେନ ତରକାରୀ।
ହୁଁ ହୁଁ ରବିବାରେ ଆଇଁଷ ଖାଅ ନା?
ହଁ ହଁ ରବିବାର ଥିଲା ତ ମୁଁ କହିଲି ଟିକେ ଖାଇଦେବା ଆଉ।
ହୁଁ ଆମେ ବି ସେଇ ଭାତ ଆଉ ଅଣ୍ଡା ତରକାରୀ ହେଇଥିଲା ଆଉ ଭେଣ୍ଡି ଆଳୁ ଭଜା ହେଇଥିଲା
ଆଚ୍ଛା ଗରମ ଜମା ସହି ହଉନି
ହୁଁ କୁହନା କୁହନା ଆମର ବି ଆଜି ଜବର ଗରମ
ମୁଁ ଓଦା ମୁଁ କରିକିରି ଶୋଇଛି ଓଦା ଗାମୁଛା ପକେଇଛି ଓଦା କରିକି
ହଁ ବା ଜବର ଗରମ ହଉଛି ଆଉ ବର୍ଷା ଟିକେ ମଝିରେ କଣ ଗୋଟେ ଦିନ ଖଣ୍ଡେ ହେଲା
ତାପରେ ପୁଣି ଖରା ହେଲାଣି,
ଆଉ ଆଉ ମୁଁ କଣ କହୁଥିଲି କି ଆମର ଚାଲୁନ ଗୁଟେ କୁଆଡେ ବୁଲାବୁଲି କରିବାକୁ ଯିବା
ଗରମ ଯୋର ହଉଛି କୁଆଡ଼େ ମନ ହେଉନି ତଥାପି କୁଆଡେ ଯିବାକୁ କହୁଥିଲ?
ହୁଁ ଏବେ ନାହିଁ ଆମେ ସବୁ ଆମ ବ୍ୟାଚ୍ ପିଲା ସବୁ ଗୋଟେ ଗୋଟେ ବୁଲିବାକୁ ଯାଆନ୍ତେ କି ଗୋଟେ ଫିଷ୍ଟ୍ ଫିଷ୍ଟ କଣ କରିବା କି
ଗେଟ୍ ଟୁଗେଦର୍ କର
ହଁ ଗେଟ ଟୁ ଗେଦର କରିବା ଯେ ହେଲେ
ସମସ୍ତଙ୍କୁ ପୁଣି ଆଗ ଜଣେଇବାକୁ ପଡିବ ନା ସମସ୍ତେ ତ ହଁ ହଁ ମାରିବେ ଦେଖିଲେ ଆଉ କେହି କରିବେନି ସେ ଯୋଉ ପୁରୁଣା ଗ୍ରୁପ ଟା ଆମେ କରିଥିଲେ ସେଥିରେ ସବୁ ଯୋଉ ପିଲା ଅଛନ୍ତି ସେ ତି ପିଲା ତ ଅଛନ୍ତି ଆଉ କିଏ ନୂଆ ପିଲାଙ୍କ ନମ୍ବର କାହାର ଅଛି କି ତମ ପାଖରେ?
ଆଉ ଯଉ ମୋର ଅଛି ମୁଁ ପଠେଇଦେବି ଆଉ ମୁ ଦୁଇ ତିନି ଜଣଙ୍କ ନମ୍ବର ଅଛି
ଓହୋ ହଉ ଦେଖିକି ପ - ଉଠେଇବ ଦେଖିବା ପଚାରିବା ସମସ୍ତେ ତ କରିପାରିବେନି, କାହିଁ ନା ପ୍ରାୟ ଲୋକ ପ୍ରାୟ ପିଲା ତ ଆମର ବାହା ହେଇଯାଇଛନ୍ତି ବୋଧେ
ହଁ ହଁ
ଆଉ ତାଙ୍କର କଣ ଆଉ ତାଙ୍କ ଶାଶୁଘର ଆଉ କଣ ଛାଡିବେ କି
ହାଁ
ପଚାରିଦବା ସେ ଯାହା କହିବେ ଆଉ
ପଚାରିଦବା ଯଦି ଯେତିକି ଜଣ କରିବ କରିବ ଆଉ କଣ ଅଛି
କଉ ଦୂର ଜାଗାକୁ ପ୍ଲାନ୍ କରିବା କି?
ନାଇଁ ନାଇଁ ଫାଷ୍ଟ ମୁଁ ଭାବୁଛି ସ୍କୁଲରେ କଲେ ଭଲ ହୁଅନ୍ତା କଲେ ସେଇଠି ପଚାରିଦବା ଯେ ବାହାରକୁ ଆମ ମୋ ସହିତ ବୁଲିିବାକୁ ଯିବାଉଥିବ ଯା ମାନେ ଇଚ୍ଛା ଥିବ ଯାହାର ଯିବାକୁ
ଚାଲୁନ ଯିବା କାଶ୍ମିର
ନାଇଁ ନାଇଁ ଏତେ ଦୂର ବାଟ ଆଉ କଣ ଯାଇହବ ସମସ୍ତେ ବେନି ଘରେ ବି କାହାର ଛାଡିବେନି
ହଁ
ଦେଖିବା କଣ ହଉଚି ନହେଲେ କୋରାପୁଟ ଭା ଫୋରାପୁଟ କରିଆ
ଏ
ଦେଖିବା କଣ ହଉଚି ଆଗ ପିଲାଙ୍କୁ ପଚାରିବା
ଉଁ
ଆଉଥର ତ ସେମିତି ପୁର ମାନେ କରିବ ବୋଲି ନା ସବୁ କହିଲେ ହଁ ହାଁ ମାରିଲେ ତାପରେ ଦେଖିଲା ବେଳୁକୁ ପିଲା ଆଉ ପଇସା ପତ୍ର ଦେଲେନି ସାତ ଆଠ ଜଣ ଦେଲେ ପୁଣି ଆମେ ହଇରାଣ ହେଲୁ ତାପରେ ଏମିତି ଯାଇକି ଗୋଟେ ଜାଗା ଯାଇକି ଖାଇଦେଲୁ କିଣିକି କି ଉ ଆରଥର ତମେ କରିଥିଲ
ଆଥରିକ ନାଁ ମୁଁ ନଥିଲି କଣ ଗୋଟେ ମୋର ଅସୁବିଧା ହେଇଥିଲା ମୁଁ କହୁଥିଲି ମୁଁ ଆଉ କରିପାରିଲିନି।
ହଁ ଏମିତି ତ ବହୁତ ପିଲା ହଁ ହାଁ ମାରିଲେ ଦେଖିଲା ବେଳୁକୁ ଆଉ କଲେନି।
ଆ। ହଁ ସେ ପିଲା ଶଳା ଟାଉଟର ଅଛନ୍ତି। ଆଉ ଅଧେ କିଏ ବାହାରେ ରହୁଛନ୍ତି ଆସିପାରୁନାହାଁନ୍ତି ଆଉ।
ହଁ। ତାପରେ ବି ଯିଏ ସବୁ ବାହା ହେଇଗଲେଣି ସେ ପୁଣି ସମସ୍ତଙ୍କୁ। ପଚାରିବେ ତାଙ୍କ ଉଁ ସ୍ୱାମୀଙ୍କୁ ପଚାରିବେ ତାଙ୍କ ଘର ଲୋକଙ୍କୁ ପଚାରିବେ।
ଆଉ ଆରଥର କଣ ଆଇଟମ୍ ହେଇଥିଲା ମନେ ଅଛି?
ନାଇଁ ଆରଥରକ ଆମେ ବା ଯାଇଁକି ହୋଟେଲରେ। ଇମିତି ଆମେ ଖାଲି ଆ ଏମିତି ଅର୍ଡର କରିକି ଖାଇଦେଲୁ ଆଉ।
ହୋଟେଲରେ ଖାଇଲେ କଣ ମଜା ଅଛି ରୋଷେଇ କରିବ ମଜା ନାଗିବ ନା ଆଉ।
ହଁ ଯେ ହେଲେ ପିଲା ତ ଆଉ କେହି ପଇସା ପତର ଦେଲେନି। ବୋହୁତୁ ଉଁ କମ୍ ଟଙ୍କା ହେଲା ଆଉ ସାର ମାନଙ୍କୁ ବି ସବୁ କୁହା ହେଇଯାଇଥିଲା। ଆ ବୋହୁତ ଖରାପ ଲାଗିଲା ଏମ ତି ଆଉ ସେଇଥିପାଇଁ ଏଥରକ ମୁଁ ଭାବୁଚି ଯେତିକି ପିଲା କରିବେ ସେତିକି ପିଲାଙ୍କୁ ହିଁ ମାନେ। କହିବା। କହିବା ପାଇଁ ସମସ୍ତେ ଯଦି ହଁ ମାରିବେ ତାହେଲେ ଆମେ ମାନେ କନଫର୍ମ କିରି କରିବା।
ହୁଁ।
ହୁଁ। ଆଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି ଦେହ ଆମର ହଁ ଦେଖିକି ଗୋଟେ। ଆଉ କୋଉଠି ଗୋଟେ ଆଇଁଷ ପୋଗ୍ରାମ୍ କର ଆଉ।
ହଁ ହଁ ନାଇଁ ନାଇଁ ଆଇଁଷ ହବ ସାଧା ବି ହବ। ସବୁ ମିଶେଇକି କରିବା ଆଉ ହଁ ଆଉ। ଯିଏ ସାଧାବାଲା ହେଇଥିବେ। ଏବେ ତ ପ୍ରାୟ ଲୋକ ଆଉ ରବାରେ ଆଇଁଷ ଖାଉ ନାହାନ୍ତି।
କିଏ? କିଏ ଖାଉନାହାନ୍ତି?
କଣ କହିଲ?
ରବାରେ କିଏ ଆଇଁଷ ଖାଉନାହାନ୍ତି?
ହଁ ପ୍ରାୟ ସ୍ତ୍ରୀଲୋକ ଆଇଁଷ ଖାଉନାହାନ୍ତି ସୂର୍ଯ୍ୟ ପୂଜା କରୁଚନ୍ତୀ ଖାଉନାହାନ୍ତି।
ହୁଁ।
ଉଁ ଦେଖିଆ କଣ ଗୋଟେ କରିବା ଆଉ। ଆଉ ତମ ଦେହ ଭଲ ଅଛି?
ହଁ ଭଲ ଅଛି। ତମର ଭଲ ଅଛି ନା?
ହୁଁ ହୁଁ ମୋ ଦେହ ଭଲ ଅଛି। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ତମେ ତ ବହୁତ୍ ଦିନ୍ ପରେ କଲ୍ କଲ ଆଉ ଜମା କଲ୍ ହିଁ କରୁନ। ବ୍ୟସ୍ତ ରହୁଛ ବୋଧେ ଜବ୍ ଫବ୍ ହେଇଗଲାଣି ନା କଁ?
ନାଇଁ ଜବ୍ କଁ ଏଇ ପଢାପଢି ଟିକେ ଚାଲିଛି ସେଥିପାଇଁ ଟାଇମ୍ ହଉନି ଆଉ।
ନା ବାହାସାଆ ହେଇକି ପିଲା ଛୁଆ ହେଇଗଲାଣି ବ୍ୟସ୍ତ ହେଇଯାଉଥିବ ଆଉ।
ନାଇଁ ନାଇଁ ମୁଁ। ବ୍ୟସ୍ତ ନୁହଁ ଏଇ ଘର କାମ ଆଉ। ତାପରେ ମୁଁ ବି ଟିକେ ପଢାପଢି କରୁଛି ସେଥିପାଇଁ ଟାଇମ୍ ହଉନି ଆଉ।
ହୁଁ ହୁଁ କଣ କହିଲ? ହାଲୋ।
ମୁଁ କହିଲି ମୁଁ ବି ଟିକେ ପଢା ପଢି କରୁଛି ଆଉ ଘର ବି କାମ ରହିଯାଉଛି।
ଘର କାମ ସବୁ କରୁଛ ନୁହଁ କି ମାଆଙ୍କୁ ସାହାଯ୍ୟ କରୁଛ ନା କଂ?
କଣ କହିଲେ?
ଘରେ ସାହାଯ୍ୟ କରୁଛ?
ହମ୍। ଆଉ କଣ ଏବେ ତମେ କଣ କରୁଛ ପଢାପଢି କରୁଛ ନା ଜବ୍ ଫବ୍ କଲଣି?
ମୁଁ ଏବେ ପଢ଼ାପଢ଼ି ସାରିକି ଜବ୍ ରିସର୍ଚରେ ଅଛି ଆଉ ଦେଖୁଛି ଯୋଉଠି ଭଲ ଜାଗା ଦେଖି ଯିବି ଆଉ।
ହୁଁ ହୁଁ। ହଁ ଏବେ ତ ଆଉ ଗମେଣ୍ଟ ଜବ୍ ତ ଵହୁତ୍ କମ୍ପିଟିସନ୍ ହେଇଗଲାଣି। ପ୍ରାଇଭେଟ୍ ଜବ୍ ଯାଆ ହବ ଆଉ।
ହଁ।
କହିବାକୁ ଗଲେ ତ ଗମେଣ୍ଟ ଜବ୍ ପ୍ରାଇଭେଟ୍ ଭଳିଆ କିନ୍ତୁ ଏଟା ପରମାନେେଣ୍ଟ ଏଇଟା କେତେବେଳେ ବି ବାହାର୍ କରିଦେବେ।
ହଁ। ସେଥିପାଇଁ ତ କହୁଥିଲି ମୁଁ ଆଉ
ଆଉ କଣ? ହଉ ଦେଖିବା ଆଗ ଆମେ ପିଲା ସିଲେକ୍ଟ କରଦବା ତାପରେ ଦେଖିକି କି ଯାହା ଆଇଟମ୍ ଯାହା କରିବା କଥା। ସେଟା ସିଲେକ୍ଟ କରଦବା ତା ପରେ ଦେଖିବା କଣ ଗୋଟେ ଗ୍ରୁପ୍ ଫ୍ରୁପ୍ ଖୋଲିଦବା ସେତିକି ପିଲା ଆମେ ଫିସ୍
ଆମର ଗ୍ରୁପ୍ ଖୋଲି ମିଟିଂ କର ତାପରେ ସେଇଟା ହବ।
ସେଇ ପୁରୁଣା ଗ୍ରୁପ ଟା ଅଛି ନା ସେ ପୁରୁଣା ଗ୍ରୁପ ରେ ଆଗ ପଚାରିଦବା ଯିଏ ଯିଏ କରିବେ ସେମାନଙ୍କୁ ଗୋଟେ ନୂଆ ନେଇକି ଗୋଟେ ନୂଆ ଗ୍ରୁପ କରଦବା ଆଉ।
ହୁଁ ହୁଁ।
ସେତିକି କର୍ ଦବା କରିକି ତାପରେ ଦେଖିଆ ସେଇଠି ଆଇଟମ୍ ଫାଇଟମ୍ ଯାହା ଡ଼ିସ୍ ଟିଉସନ୍ କରିବା କଥା ସେଇଠି କରିଦବା ଆଉ।
ସେଇ ଗ୍ରୁପରେ ଗୋଟେ କଲ୍ କରିଦେବେ କଲ୍ କଲା ପରେ ପଚାରିଦବା କେତେଜଣ ଭେଜ୍ ଭାରୁଛନ୍ତି କେତେ ନନ୍ ଭେଜେ। କୋଉ ଲୋକେସନ୍ ହଁ
ହଁ ସବୁ କରିଦବା ଆଉ ହଉ ଠିକ୍ ଅଛି ଆଉ। ସବୁ ବୁଝିକି ତମକୁ କହିବି ଆଉ।
ହଁ ନିହାତି ନିହାତି।
ହଉ ମୁଁ ରଖୁଛି ଆଁ।
ହଁ ହଉ।